ହ୍ୟାଲୋ।
ହଁ। ହ୍ୟାଲୋ। ହ୍ୟାଲୋ ଏଇଠି ଅଛି ତମେ?
ବସିଛି ଆଉ ଖାଇସାରିଲୁଣି? ଏ ବସିଛି ଆଉ।
ଆଉ ହଁ।
କୋଉଠି ଅଛୁ। ଏ ଭାତ ଡାଲି ଖାଇଥିଲି ଆଉ। ତୁ?
ମୁଁ ସେ ପଖାଳ ଭାତ ଖାଇଥିଲି।
ଏ ପାଟି କରନି। ଆଉ କଁ ଦେହ ଭଲ ଅଛି?
ହଁ ଭଲ ଆଉ ତମର?
ହଁ ଭଲ ଅଛି ଆଉ।
ଆ ବୁଲାବୁଲି କୁଆଡ଼େ ଯାଇଥିଲ କି ନାଇଁ?
ହଁ ମୁଁ ବୁଲାବୁଲି କରିବାକୁ ଯାଇଥିଲି। ଟିକେ ନବରଙ୍ଗପୁରୁ। ନୂଆ ନୂଆ। ମେରରେ ସବୁ ଭଲ ଅଛ ସବୁ ଘରେ ଭଲ ଅଛ ସବୁ? ଆଖୁ ଚାଷ କଥା କଲା କଲ ଯୋଉ
ହୁଁ। ଏଗ୍ଜାମ୍ ଚାଲିଚି ଛଅରେ ଅଛି ଗୋଟେ। ହଁ।
ଅ ଛଅରେ ଅଛି ଏକ୍ଜାମ୍ ତାଲେ ଆଉ।
ହଁ।
ଛଅରେ ବୋଧେ ଲାଷ୍ଟେ ଏଗ୍ଜାମ୍?
ହଁ ଛଅରେ ଲାଷ୍ଟ ଆଠେରେ।
ଓହୋ ଆଠେ ଲାଷ୍ଟ?
ଆଉ ତମ ହଷ୍ଟେଲ୍ ଖୋଲିନେଇ?
ହଁ ମ ଆମ ହଷ୍ଟେଲ୍ ଖୋଲିଲାଣି ଯେ ମୁଁ ଯାଇନି ଯିବି ଆଉ ପିଲା ତ ବେ ଯାଇନଥିଲେ। ଯାଇନି ସେଇ ଯୋଗୁ ଯିବି ଆଉ।
ହଁ। ଆଅ
ତମ ଘରଠୁ ତମ କଲେଜେ କେତେ ବାଟ?
ଏ ଦଶ ପନ୍ଦର ମିଣ୍ଟିର ରାସ୍ତା।
ଅହ ଦଶ ପନ୍ଦର ମିଣ୍ଟି ରାସ୍ ତା ତାହେଲେ ଆଉ।
ହଁ।
ଅଁ ହଁ। ପାଁଶ ଆଠଶ ଆଠଶ ମିଟର୍ ଯୋଉ ଛଅଶ ସାତଶ ମିଟର୍ ହବ ଆଉ।
ହଁ।
ଚାଲି ଚାଲି ଯାଉଚୁ ନାଁ କଁ ଗାଡ଼ିରେ?
ଚାଲି ଚାଲି ଯାଉଛି।
ଅହ ଆଉ ରୋଷେଇ କଁ ହେଇଚି?
ଆଉ ସେଇ କଁ ପଷ୍ ଚାଲିଚି ତ ଜାଣିନି କଁ ହେଇଚି ବନେ
କଁ ହବ ରୋଷେଇ?
ରୋଷେଇ କଁ କରିବେ କେଜାଣି?
କଁ କରିବେ ବୋଲି ତମେ ଜାଣିନ କେମତି ମ?
ରୋଷେଇ ଘରେ କରୁଛନ୍ତି ମୁଁ କରୁନେଇ।
ଅହ ହବ ଆଉ। ତମର ପ୍ଲସ୍ ଥ୍ରୀ ସେକେଣ୍ଡ୍ ଇୟର୍ ହେଲା।
ହଁ
ଓହୋ ହଉ ତା ହେଲେ ଆଉ। ମୋର ତ ଟେନ୍ଥ ପରେ ମୁଁ ଡିପ୍ଲୋମା କଲି ଆଉ।
ଭଲ। ଓଡଗାଁ, ଓଡଗାଁ କଣ ପଲଟେକ୍ସ ନାଁ ଆଉ। ଗମେଣ୍ଟ ନା ପ୍ରାଇଭେଟ?
ମୋର ଗମେଣ୍ଟଟା ପ୍ରାଇଭେଟଟାରେ ଅଧିକ ପ୍ରାଇଭେଟ ଟା କହୁ କି ଭଲ ନୁହେଁ କଲେଜ ଟା ସେଇ ଯୋଗୁ ମୋର ଗମେଣ୍ଟ ଆଉ ଗମେଣ୍ଟ। ସେଇଟା ତମର ଆସଲାଭାରୀ ପ୍ରାଇଭେଟ କଣ।
ଓହୋ, ହୋ, ଭଲ।
ପ୍ରାଇଭେଟ ଟା ଭଲ ନା ଗମେଣ୍ଟଟା କଣ ଭଲ କି।
ପ୍ରାଇଭେଟ ଟା ଭଲ?
ରହିବାକୁ ପ୍ରାଇଭେଟ ଟା ଭଲ ନା ଆଉ ଯୋର ପ୍ରାଇଭେଟ ଟା କଣ ଭଲ କି ଗର୍ଣ୍ଣମେଟା ଭଲନା ଆଉ।
ହଁ।
ଗଭଣ୍ଟଟା ମୋର ଆସିଲାଭାରି ନା।
ହଁ।
ଟେନ୍ଥ ରେ କେତେ ଥିଲା ତମର? ହେରା ଦିନର କି?
ଟେନ୍ଥରେ ଏଇଟ ପରସେଣ୍ଟ।
ଓହୋ।
ତମର?
ମୋର ଥିଲା ସେଭେଣ୍ଟି ଥ୍ରୀ।
ହଁ।
ହୁଁ। ଆଉ ଘରେ ସବୁ? ଯହାବ
ଘରେ ସମସ୍ତେ ଅଛନ୍ତି ବସିଛନ୍ତି।
ଓହୋ ଆମ ତ ଏଠି ବସିଛନ୍ତି ସବୁ ଦିଦି ଘର ଭିତରେ ଅଛି ଆଉ
ହୁଁ।
ମୋ ବୋଉର ଜେଜେମାର ଅଛନ୍ତି ବାହାରେ ମୋ ବାପା ଅଛନ୍ତି ଶୋଇଛନ୍ତି। ଯି ସବୁ ଅଛନ୍ତି ଆଉ।
ହଁ।
ହୁଁ ଏମତି ସବୁ ଚାଲିଛି ଆଉ ତମର ଏଇଟା କେତେ ଦିନ ହେଲାଣି ଆପ୍ ଟା ଖୋଲିବାର? ହ ହୁଁ। ହ୍ୟାଲୋ ଆପଟା ଖୋଲିଆର କେତେ ଦିନି ହେଲାଣି?
ପନ୍ଦର ଦିନି।
ଓଁ ହୋ। କଲେଜ ଏବେ ବନ୍ଦଅଛି ତାହେଲେ?
ଏକ୍ଜାମ ଚାଲିଛି ତ ଏଗଜାମ ହଲକୁ ଯାଉଛି କେବଳ ଏଗଜାମ ଥିଲା ଟାଇମରେ ଆଉ।
ଆଉ ସେକେଣ୍ଡ ଇୟର?
ଚଉଦ ପନ୍ଦର ସତର ଅଛି ଡେଟ୍।
ଚଉଦ ପନ୍ଦର ଷୋଅଳ ଶତର ଅଠର?
ହୁଁ।
ଓହୋ। ଏଇନା ଗଲା ପରେ ତାପରେ ଫେରେ ଛୁଟି ହବ କେତେ ଦିନିନା ପଢ଼ା ସାଙ୍ଗେ ସାଙ୍ଗେ?
ପଢା ହବା ଛୁଟି ହଉଛି। ଛୁଟି ହବନି।
ପଢା ହବ ସାଙ୍ଗେ ସାଙ୍ଗେ ତ ଆଡମିସନ ସଇଲେ ଆଉ।
ହୁଁ।
ଭଲ
ଆଉ ତମର ଆଡମିସନ ହବନି?
ହଁ ଆମର ସାତ ତାରିଖ ଭିତରେ ଡେଟ୍ ଅଛି ସାତ ତାରିଖ ପରେ ଆଡମିସନ ହବ ଆଉ। ହଁ ତାପ ବି ଆସ ଏଥର ଆଡମିଶନ୍ ହବ ଆଉ ସାତ ତାରିଖ ପର୍ଯ୍ୟନ୍ତ ତ ଡେଟ୍ ଅଛି।
ଓହୋ ହୁଁ।
ସାତ ତାରିଖ ପରେ ଆଡ଼ମିସନ କରିବେ ତାପରେ କଣ ହୋଇକି ଆଡ଼ମିଶନ୍ ଗୋଟେ କରିବେ ସାତ ତାରିଖ ସାତ ତାରିଖ ଭିତରେ ଯାହା କରିବୁ କରିବୁ ତାପରେ ଛୁ ମତେ ଲାଗୁଛି ମୁଁ ତ ରଥଯାତ୍ରା ପରେ ଯିବି ଆଉ। ହଁ ରଥ ଯାତ୍ରା ପରେ ଗଲେ କ୍ଲାସ୍ ଷ୍ଟାଟ୍ ହବ ଆଉ।
ହୁଁ।
ବସ୍
ହଁ ବର୍ଷା ତ ଆଜି ଦିନ ଯାକ କାଚୁଚି ସକାଳୁଟାରୁ ଏପର୍ଯ୍ୟନ୍ତ ଆଉ।
ଆ ମାଡ ହଁ ଆମ ଆଡେ ତ ପକଉଛି ବର୍ଷା ଆଉ।
ହୁଁ।
ବର୍ଷା ହେବ ଦିନ ବର୍ଷା ହବନି ନା କଣ? ବର୍ଷା ହେବନି କେମିତି ହବ ବର୍ଷା ଦିନ।
ଅଛି।
ବସ୍
ହଁ।
ବର୍ଷା ହବ ଖରା ଦିନ ଖରା। ଡ୍ରେସ୍ ହେକା ଶୁଖୁନି ବର୍ଷା ଦିନରେ। ଏମିତି ଆଉ।
ହ
ଆଉ ବର୍ଷା ହଉଛି ତ ପ୍ରବଳ ଆଉ ଖରା ହଉନି।
ଖରା ନାହିଁ।
ହାଲୋ ଓହୋ। ବଜିଲ?
ମୁଁ ଗାର୍ଲସ ଗଲସ ଉମେନ୍ ଗାର୍ଲସ ହାଇସ୍କୁଲ ରେ ପଢ଼ୁଥିଲି।
ଓହୋ ନୟାଗଡ।
ହଁ।
ହେଇଟା କୋଉଠି ତି?
କେଉଁଠି ନିକୋ ରୋଡ଼ ପାଇଁ ରୋଡ଼୍ ସାଇଡ଼ରେ।
ରୋଡ ସାଇଡ ବଲେ କୋଉଠି ଜାଗା ଟା କୋଉଠି?
ଜାଗା ଟା ସିନ୍ଦୁରିଆ?
ଓହୋ। ସିନ୍ଦୁରିଆ ପାଖରେ ନା କଣ?
ହଁ ହଁ।
ଓହୋ। ହଉ ଆଉ। ସିନ୍ଦୁରିଆ ପାଖରେ ଗାର୍ଲସ ସ୍କୁଲ ଦେଖିଛି ବୋଧେ ଯେ ମୋର ମନେ ପଡୁନି ଠିକ ସେ। ଦେଖିଛି ଯେ ଏତେ ଆଉ ଖି୍ୟାଲ ନାହିଁ ଆଉ।
ହୁଁ।
ଆଉ ଦେହ ପାସ ସବୁ ଭଲ ଅଛି।
ହଁ ଭଲ ଅଛି।
ଘରେ ସମସ୍ତେ?
ହ ହଁ ଭାଇ, ସମସ୍ତେ ଭଲ ଅଛନ୍ତି।
ଭଲ ସବୁ?
ହଁ। ତମ ଘରେ?
ହଁ, ଭଲ ସବୁ ଆଉ। ପ୍ଲସ୍ ଥ୍ରୀ ପରେ ଆଉ କଣ କରିବ ବୋଲି ଭାବୁଛ?
ବିି ଇଡି।
ଓ, ବି ଇଡି ପରେ ଟିଚର ହବ ଆଉ।
ହଁ।
ଆହୁରି କେତେ ବର୍ଷ ପ୍ଲସ୍ ଥ୍ରୀଟା?
ତିନି ବର୍ଷ, ଆହୁରି ଦି ବର୍ଷ।
ହଁ।
ହଁ, ହଁ।
ହଁ, ଚାରି ବର୍ଷ ହେଇଥିବ ଆଉ। ପ୍ଲସ୍ ଥ୍ରୀଟା ଆଉ।
ହଁ।
ପ୍ଲସ୍ ଥ୍ରୀ ପରେ, ପ୍ଲସ୍ ଟୁ ଫେରେ ତୁମେ କଲ?
ହଁ। ଖାଉ
ଉଁ?
ଆର୍ଟ୍ସ ନେଲି ତ, ହଉ।
ସାଇନ୍ସ ଟିଚର ଲାଇନରେ ଯିବାରଥିଲା ଆଉ।
ହଁ।
ଆର୍ଟ୍ସ ନେଲେ ଟିଚର ଲାଇନ ଯାଇଥାନ୍ତା ଯେ। ଆର୍ଟ୍ସ ଟିଚର ହେଇଥାନ୍ତ ଆଉ ଭଲ ଭଲ।
ହୁଁ।
ଆଉ ଖିଆପିଆ ସଇଲାଣି?
ହଁ।
କଣ ଖାଇଛ?
ପଖାଳ ଭାତ ଖାଇଛି।
ହଉ।
ଆଉ ତମେ କଣ ଖାଇଛ?
ମୁଁ ଏ ଉପମା, ତରକାରୀ ଖାଇଥିଲି ଆଉ। ହଉ ରଖିଦିଅ, ହଁ।